ନମସ୍କାର୍ ବନ୍ଧୁ!
ନମସ୍କାର୍ ବନ୍ଧୁ!
ଆଚ୍ଛା ବନ୍ଧୁ, ଶୁଭ ରାତ୍ରି ବନ୍ଧୁ! କ'ଣ କରୁଚନ୍ତି ବନ୍ଧୁ?
ବନ୍ଧୁ ବର୍ତ୍ତମାନ ଘରକୁ ଆସିଲି। ଏକ ନୂଆ ଟିଭି ଟେ ନେଇକି, ବୁଝିଲେ।
ଆଚ୍ଛା, ବନ୍ଧୁ।
ଆପଣ କୁହନ୍ତୁ, ଆପଣ ଙ୍କ କହୁଚନ୍ତି?
ଆଚ୍ଛା, ବନ୍ଧୁ ଆପଣ ଯଉ ଏବେ ନୂଆ ଦିନ୍‌ଷ ଟି କିଣିକି ଆଣିଲେ। ତ ହଁ, ସେ କେତେ ମୂଲ୍ୟ ବା କେତେ ଟଙ୍କା ନେଲା?
ବର୍ତ୍ତମାନ୍ ଆଜ୍ଞା ମୂଲ୍ୟ ଥିଲା, ତା'ର ନୂଆ ଟିଭି ଟେ ଆଣିଲି ବୁଝିଲେ। ବଡ଼ ତେୟାଳିଶ୍ ଇଞ୍ଚ୍ ର ଟିଭିିଟି ଆଣିଲେ। ତା'ର ମୂଲ୍ୟ ମାର୍କେଟ୍ ରେ ତିରିଶ୍ ରୁ ପଇଁତିରିଶ୍ ହଜାର୍ ଟଙ୍କା ପଡୁଚି ବୁଝିଲେ।
ଆଚ୍ଛା।
ହେଲେ, ମୁଁ ବର୍ତ୍ତମାନ୍‌ ଆମର ଥିବା ଏକ ପୁରୁଣା ଟିବି ବୁଝିଲେ। ତାକୁ ଦେଇଦେଲି, ଏବଂ ସିଏ ମତେ ସାତ ହଜାର୍ ଟଙ୍କାର ରିହାତି ମଧ୍ୟ ଦେଲେ, ବୁଝିଲେ। ବର୍ତ୍ତମାନ୍‌ ମର ଟିଭି ର ଦର ଚବିଶ୍ ହଜାର୍ ତିନ୍ଶ ଟଙ୍କା ପଡ଼ିଲା, ବୁଝିଲେ।
ଘରେ ଟିକେ ବନ୍ଧୁ ବହୁତ୍ ଦିନ ହେବ ଟିଭି ଚାଲୁ ନଥିଲା ବୋଲି। ମନ୍‌ ଦୁଃଖ କରୁଥିଲେ, ସନ୍ଧ୍ୟାବଳେ ଟିକେ ଟିଭି ଲଗେଇ ଭଜନ ଲଗେଇ। ଟିକେ ଘରେ ବସିଲେ ଭଲ ଲାଗେ ବୁଝିଲେ ବନ୍ଧୁ।
ଆଚ୍ଛା ବନ୍ଧୁ।
ସେଇଥି ପାଇଁ ବନ୍ଧୁ ଏକ ଟିଭି ଆଣିଲି ଘରୁକୁ। ଘର ପରିଚାଳିତ ଟିକେ ଖୁସି ରହିଲେ, ଆପଣ ମଧ୍ୟକୁ ଖୁସି ଲାଗିବ।
ଆଚ୍ଛା ବନ୍ଧୁ, ଆପଣଙ୍କର ଚିନ୍ତାଧାରା ମଧ୍ୟ ଏକେଦମ୍‌ ଘର ଏବଂ ପରିବାରଙ୍କ ଖୁସିରେ ଆମ ମାନଙ୍କ ଖୁସି। ପରିବାର ରୁ ପରିବାର ସମସ୍ତ ପରିବାରକୁ ନେଇ ଆମେ ଖୁସି ହବୁ, କାରଣ ପରିବାର ଏକତ୍ର ହେଲେ ଆମକୁ ଅତ୍ୟାଧିକ ଖୁସି ମିଳେ। ଏବଂ ଆଶୀର୍ବାଦ ମଧ୍ୟ ମିଳେ। ଏବଂ ସବୁ କାର୍ଯ୍ୟ କରିବାକୁ
ଆଜ୍ଞା ଆଜ୍ଞା, ଠିକ୍ ଠିକ୍ କହିଲେ। ବନ୍ଧୁ ଆପଣଙ୍କୁ ଯଉ ମୁଁ କହିଥିଲି, ପୂର୍ବ ବୁଝିଲେ ଆପଣ ଯଉ କଥା ହୋଇଥିଲେ। ଆପଣଙ୍କୁ କହିଥିଲି ଆଜ୍ଞା, ମୋର ଏ ନୂଆ ବାଉଁଶ ଦୋକାନ ବିଷୟରେ କହିଥିଲି ଆପଣଙ୍କୁ, ବୁଝିଲେ ବନ୍ଧୁ।
ଆଚ୍ଛା ବନ୍ଧୁ।
ବର୍ତ୍ତମାନ୍‌, ଆଜ୍ଞା ଆପଣ୍ ତ ଜାଣିଚନ୍ତି। ବାଉଁଶ ସବୁ ଆଡ଼େ, ଉଠୁ ବି ଆପଣ କିଣନ୍ତୁ ବୁଝିଲେ।
ଭଲ ବାଉଁଶ ଆଉ ଲୋକ ଦଉ ନାହାନ୍ତି। କାରଣ ସେ ଯଉ ଫମ୍ପା ହେଇଯାଉଚି, ଭିତରୁ ଲୋକ ତାହା ଜାଣି ପାରୁ ନାହାନ୍ତି ବୁଝିଲେ। ଉଁ ଆପଣ ଯଦି ଗୋଟେ ଦୋକାନ କୁ ଯିବେ ବାଉଁଶ ଆଣିବା ପାଇଁ ଆପଣ ତିରିଶଟା ବାଉଁଶ ଆଣୁ ଯଦି ଆପଣଙ୍କ ସବୁ ବାଉଁଶକୁୁ ନିରକ୍ଷ ଭାବରେ ଦେଖିକି ଆଣିପାରିବେ କି? ଆପଣ ଏକ ଦୋକାନ ଉପରେ ଭରସା କରିକି ଆଣିବେ ବୁଝିଲେ। ସେଇଭଳି ଆପଣ ମୁଁ ଆମ ଦୋକାନକୁ ଆସିଲେ ଆମ ଦୋକାନର ଆଜ୍ଞା ଆପଣଙ୍କୁ ଏହା ଫାଇଦା ଯେ ଆମେ ଆପଣଙ୍କୁ ଭଲ ଜିନିଷ ଦେବୁ ବୁଝିଲେ। ଏବଂ ଏମିତି ଜିନିଷ ଦବୁ ଆ ଆପଣ ଯଦି କିଛି ଖରାପ ଜିନିଷ ପଡିଲା ଆପଣ ମତେ ଫେରସ୍ତ ମଧ୍ୟ କରିପାରିବେ।
କରିପାରିବି ଆଛା। ତ ମୋର କହିବାର କଥା ହେଉଛି ବନ୍ଧୁ ଆପ ଆପଣଙ୍କ ଦୋକାନରୁ ମୋର ଯେବେବି ଉଁ ଯେବେବି ଦରକାର ପଡିବ ବା କାର ବି ଦରକାର ପଡିବ ତ ମୋ ଆଖି ସାମ୍ନାରେ କଥାବାର୍ତ୍ତା ହଉଥିଲେ କିମ୍ବା ମସ୍ତେ ପଚାରି ବେ ଯଦି ତାହେଲେ ମୁଁ ଆପଣଙ୍କର ହଁ ଅଁ ଆପଣଙ୍କର ଟେଲିଫୋନ୍ ନମ୍ବର ଦେବି ଏବଂ ନଚେତ୍ ଆପଣଙ୍କ ପାଖକୁ ସିଧାସଳଖ ନେଇଯିବି। ତ ସେଇପରି ବନ୍ଧୁ ମତେ ଏକ କଥା କୁହନ୍ତୁ ଆପଣ ଯେପରି ବାଉଁଶ ଦୋକାନ ଖୋଲିଲେ ସେଇପରି ମଧ୍ୟ ମୁଁ ଏକ ଚପଲ ଦୋକାନ ଖୋଲିଲି ମୁଁ ବନ୍ଧୁ ଆଉ ଏକ ଦିନ ଆମ ବଜାରେ ଗଲାବେଳେ ଉଁ ଏକ ଗରିବ ଛୁଆ ଉଁ ଖାଲି ପାଦରେ ଅଁ ଚାଲି ଚାଲି ଯାଉଥିଲେ ପିଚୁ ରାସ୍ତା ମଧ୍ୟରେ ଆପଣ ବନ୍ଧୁ ଜାଣିଛନ୍ତି ଗ୍ରୀଷ୍ମର କିପରି ପ୍ରଭାବ ପିଚୁ ଉପରୁ ସ ସତ ଯେମିତି ଉଁ ନିଆଁ ସତ ଯେପରି ନିଆଁ ବାହାରୁଛି। ତ ବନ୍ଧୁ ମୁଁ ଭା ବିଲି କି ଉଁ ବଜାରରେ ବିକ୍ରୟ କରୁଚନ୍ତି ଚପଲ ତିନିଶ ଟଙ୍କା, ଚାରିଶ ଟଙ୍କା, ପାଅଁଶ ଟଙ୍କା ଟୁ ଆରମ୍ଭ କରି ପାଞ୍ଚ ହଜାର ପର୍ଯ୍ୟନ୍ତ ଚପଲ ଅଛି। ତ ସେ ଗରିବ ଛୁଆ କିପରି ଚପଲ ନାଇଁବେ ତ ତାଙ୍କ ପାଇଁ ମୁଁ ପଚାଶ ଟଙ୍କାରେ ଚପଲ ବାହାର କରିବି ବୋଲି ଏକ ବଡ ନିଷ୍ପତ୍ତି ନେଇଛି। ତ ବନ୍ଧୁ ଏହା କଲେ ଠିକ୍ ହବ ନା ଭୁଲ ହବ ଆପଣଙ୍କର ମତାମତ ଦିଅନ୍ତୁ।
ଦେଖନ୍ତୁ ଆପଣଙ୍କ ଧାରଣା ବହୁତ ଭଲ କାରଣ ଆପଣ ସମସ୍ତଙ୍କ ଭଳି ନିଜର ଫାଇଦା ଦେଖି ବ୍ୟବସାୟ କରୁନାହାନ୍ତି ବୁଝିଲେ। ଆପଣ ଏଭଳି ବ୍ୟବସାୟ କରାଇବାକୁ ଚାହୁଁଛନ୍ତି ଯାହାକି ସୁଲଭ ମୂଲ୍ୟରେ ହେଉ ଏବଂ ଲୋକଙ୍କ ଲୋକ ପ୍ରିୟତା ପାଉ ବୁଝିଲେ ଆପଣ ଯଦି ପଚାଶ ଟଙ୍କିଆ ଦରର ଚପଲ ବିକିବେ ତାହେଲେ ଆପଣଙ୍କୁ ହୁଏତ ଅଧିକ ଲାଭ ନ ହେଇପାରେ ବୁଝିଲେ କିନ୍ତୁ ଆପଣଙ୍କ ବ୍ରି କ୍ର ବିକ୍ରୟ ଦଶ ଗୁଣା ଅଧିକ ହେବ ଏହା ମଧ୍ୟ ସତ୍ୟ ବୁଝିଲେ ବନ୍ଧୁ। ଆପଣ ଦଶ ଟଙ୍କା ଲାଭ ପାଆନ୍ତୁ ହେଲେ କିନ୍ତୁ ଆପଣ ସେହିଭଳି ବ୍ୟବସାୟ କଲେ ଆପଣ ଲୋକପ୍ରିୟତା ଜଲଦି ହେବେ ଏବଂ ଆପଣଙ୍କ ଦୋକାନରୁ ଦୋକାନକୁ ବହୁତ ଲୋକ ମଧ୍ୟ ଦୂର ଦୂରରୁ ଆସିବେ। କାରଣ ଆପଣ ଜାଣିଚନ୍ତି ପଚାଶ ଟଙ୍କା ଦର ମଧ୍ୟ ସବୁ ଲୋକ ଦେଇପାରିବେ ବୁଝିଲେ ଏବଂ ଯୋଉ ଲୋକ ଗୋଟେ ନବା ଜାଗାରେ ସୁ ଜ ବଡ ବଡ ଜାଗାକୁ ଯାଇ ଗୋଟେ ଚପଲ ଆଣିବା ଜାଗାରେ ଆପଣ ପାଖରୁ ପାଞ୍ଚଟି ଚପଲ ନେଇକି ଯିବ କାରଣ ସେଭଳି ଚପଲ ଏବେ ଲୋକଙ୍କର ଚାହିଦା ପ୍ରବଳ। ମୁଁ ମଧ୍ୟ ବନ୍ଧୁ ଆମ ଛକରୁ ଦୁଇରୁୁ ତିନି ହଳ ଚପଲ ଆମ ଘରକୁ ଆଣିଥିଲି ବୁଝିଲେ। ଯାହାକି ଏ ପର୍ଯ୍ୟନ୍ତ ବ୍ୟବହାର ହେଉଛି।
ତ ସେହିପରି ବନ୍ଧୁ ମୋର କହିବାର କଥା ହେଉଛି ଆପଣ ଯେପରି କହିଲେ କି? ଏ ପଚାଶ ଟଙ୍କାର ଚପଲରୁ ଆପଣ ଯଦି ଦଶ ଟଙ୍କା ଲାଭ ରଖିବେ ହଁ ତ ବନ୍ଧୁ ମୁଁ ଭାବ ସେଇପରି ଭାବରେ ଏକ ରାତ୍ରିରେ ଚିନ୍ତା କଲି ତ ତିନିଶହ ଟଙ୍କାରେ ଚପଲ ବିକିଲେ ସେ ବନ୍ଧୁ ପ୍ରାୟ ଦେଢଶହ ଟଙ୍କା କି ଦୁଇଶହ ଟଙ୍କା ଲାଭ ପାଉଛନ୍ତି। ତ ସେହିପରି ମୁଁ ଭାବିଲି କି? ସେଇ ଚପଲକୁ ମୁଁ ପଚାଶ ଟଙ୍କାରେ ବିକ୍ରୟ କଲେ ଦଶ ଟଙ୍କା ଲାଭ ପାଇଲେ। ସେପରି ଦିନକୁ ମୁଁ ଯଦି ଶହେ ହଳ ହଁ ଚପଲ ବିକ୍ରୟ କରିବି। ତାହେଲେ ବନ୍ଧୁ ମୋର ଏକ ହଜାର ଟଙ୍କା ଲାଭ ହବ। ଯାହା ପରେ ବି ମୋର ପରିବାର ବହୁତ ଖୁସିରେ ଉ ଦିନକୁ ତିନି ମୁ ତା ଖାଇ ଏବଂ ଦେହରେ ଦେହକୁ ବସ୍ତ୍ର ନାଇପାରିବେ ତ ବନ୍ଧୁ କୁହନ୍ତୁ? ଏହା କରିକି ମୁଁ ଠିକ କରୁଛି ନା ଭୁଲ କରିଛି?
ନାଇଁ ବନ୍ଧୁ ଶୁଣନ୍ତୁ ଆପଣ ଯୋଉ ପ୍ରଥମ କଥା କହିଲେ ବଡ ବଡ ବ୍ୟବସାୟୀ ମାନେ ପ୍ରତି ଚପଲରୁ ପ୍ରତି ହଳ ଚପଲରୁ ସେ ଦେଢଶହ ଲେଖା କି ଶହେ ଲେଖା ଲାଭ କରୁଛନ୍ତି। ତ ଶୁଣନ୍ତୁ ବନ୍ଧୁ ଆପଣଙ୍କୁ ମୁଁ କହୁଛି ଆପଣ ବ୍ୟବସାୟର ପ୍ରଥମ ନିୟମ ଜାଣନ୍ତୁ ବ୍ୟବସାୟ କେବଳ ଯଦି ଆପଣ ଭଲ ପାଇବା ହଉ କେବଳ କାହାକୁ ଦେଖିକି ଯଦି କରିବାକୁ ଚାହୁଁଛନ୍ତି? ତା ଆଜ୍ଞା କିଛିଟା ସତ୍ୟ କିଛିଟା ମଧ୍ୟ ସତ୍ୟ ନୁହଁ। ଦେଖନ୍ତୁ ଆପଣଙ୍କ ଆପଣ ତ ଜାଣିଛନ୍ତି ଦୁନିଆରେ ଦୁଇ ପ୍ରକାର ଲୋକ ଅଛନ୍ତି ଭଲ ମନ୍ଦ ବୁଝିଲେ ଆପଣ ଦୁହିଁଙ୍କୁ ନେଇ କି ବ୍ୟବସାୟ କରିବାକୁ ପଡିବ କାରଣ ଆପଣ ଯଦି କେବଳ ଭଲ ଲୋକଙ୍କୁ ସାଙ୍ଗରେ ବ୍ୟବସାୟ କରିବେ। ତାହେଲେ ମନ୍ଦ ଲୋକଙ୍କ ଭଳି ଲୋକ ମଧ୍ୟ ଏକ ଆପଣଙ୍କ ଭଳି ଏକ ଗ୍ରାହକ ବୁଝିଲେ ନା? ସିଏ ଆଉ ଏକ ଜାଗାକୁ ଯାଇ ଆଣିବେ। ତ ଆପଣଙ୍କର ସେଥିରେ କ୍ଷତି ହବ ଆପଣ ଏକ କାମ କରନ୍ତୁ ଯୋଉଭଳି ଲୋକ ଯୋଉ ଭଳି ଚପଲ କିଣିବାକୁ ଚାହୁଁଛନ୍ତି ଆପଣ ସବୁ ପ୍ରକାର ଚପଲ ର ରଖନ୍ତୁ ବୁଝିଲେ ଯଦି ଆପଣଙ୍କର ଶହେ ହଳ ଶୁଣନ୍ତୁ ବନ୍ଧୁ ଆପଣଙ୍କର ଯଦି ପଚାଶ ଟଙ୍କିଆ ଚପଲ ଏକ ଦିନରେ ଶହେଟି ବିକ୍ରୟ ହଉଛି ଏବଂ ଆପଣଙ୍କର ଲାଭ ହଜାର ଟଙ୍କା ହଉଛି। ତେବେ ଆପଣ ଭାବନ୍ତୁ ସେଭଳି ଚପଲ ଯଦି ଆପଣଙ୍କର ଦିନକୁ ଦଶଟି ବି ବିକ୍ରୟ ହେଲା ତ ମଧ୍ୟ ସେଥିରୁ ମଧ୍ୟ ଆପଣଙ୍କର ଏକ ହଜାର ଟଙ୍କା ଲାଭ ହେଇଯାଉଛି ବୁଝିଲେ? ଆପଣ ଯଦି ଦୁଇ ପ୍ରକାର ରଖିବେ ଆପଣଙ୍କ ଆପଣଙ୍କ ଚିନ୍ତାଧାରା ଠିକ ବୁଝିଲେ ବନ୍ଧୁ। ହେଲେ ମୁଁ ଯୋଉଟା କହୁଛି ଆପଣ ମଧ୍ୟ ସେଇଟା ଟିକେ ମାନେ ଉପଯୋଗ ପ୍ରୟୋଗ କରନ୍ତୁ।
ଆଚ୍ଛା ମୁଁ ଆପଣଙ୍କ କଥା ବନ୍ଧୁ ବୁଝିପାରୁଛି କିନ୍ତୁ ଆପଣ ମୋ କଥା ପ୍ରାୟ ଉ ଶହେ ପ୍ରତିଶତରୁ ସତୁରି ପ୍ରତିଶତ ସତୁରି ପ୍ରତିଶତ ବୁଝିପାରିଲେ? କାରଣ ମୁଁ କେବଳ ଗରିବ ଲୋକଙ୍କ ପାଇଁ ପଚାଶ ଟଙ୍କାରେ ଚପଲ ବିକିବାକୁ ଚାହୁଁଛି। ନୁହେଁ କି ଯେ ଧନୀ ଲୋକଙ୍କ ଚପଲ ବି ମୁଁ ରଖିବି। ଧନୀ ଲୋକଙ୍କ ଚପଲ ରଖିଲେ ସିଏ ତ ଅ ଅ ରାଗରେ ମୋ ପାଖରୁ ନ ନେଇ ଅଲଗା ଦୋକାନରୁ ନେବେ ବୁଝିପାଇଲେ କି ବନ୍ଧୁ?
ଶୁଣନ୍ତୁ ସିଏ କେବେ ମୋ କ ଆପଣଙ୍କ କଥା ମୁଁ ଶହେ ପସ ପ ଶହେ ପସ୍ ପ ଶତକଡା ବୁଝିଛି କିନ୍ତୁ ଆପଣ ମୋତେ ବୁଝିପାଇଲେନି। ମୁଁ କହିବା କଥା ବନ୍ଧୁ, ସବୁ ଧନୀ ଆପଣଙ୍କ ପାଖକୁ ନ ଆସନ୍ତୁ। ଯୋଉ ଦିନକୁ ପାଞ୍ଚ ଜଣ ମଧ୍ୟ ଆସନ୍ତୁ। ସେ କଣ ଦେଖିବେନି ଜଣେ ବ୍ୟକ୍ତି ଆଜିକା ଦୁନିଆରେ ପଚାଶ ଟଙ୍କିଆ ଚପଲୁ ବିନ୍ଧୁ ବିକୁଚି। କଣ ପାଇଁ? ତା ଲାଭ ପାଇଁ ନୁହଁ। ସେ କେବଳ ଲୋକଙ୍କୁ ଚାହୁଁଛି ଯେ, ସମସ୍ତଙ୍କ ପାଦରେ ଏକ ହଳ ଚପଲ ଥାଉ। କେହି ମଧ୍ଯ ଏଇ ଖରାରେ ପିଚୁରେ ଚାଲିକି ନଯାଆନ୍ତୁ। କା ଗୋଡରେ କଣ୍ଟା ନ ଫୁଟୁ। ଏଭଳି ଭାବନା ରଖୁଥିବା ବ୍ୟକ୍ କ୍ତି ଙ୍କ ପାଖରୁ ଆମେ ନିଶ୍ଚୟ ଚପଲ କିଣିବୁ। ସେ ତାଙ୍କ ପ୍ରକାରର ଚପଲ ମଧ୍ୟ ଆପଣଙ୍କ ପାଖରୁ କିଣିବେ। ସେ ବଡ ବଡ ଜାଗାକୁ ଯିବେ ନାହିଁ, ବୁଝିଲେ ବନ୍ଧୁ। ମୁଁ କହିବା କଥା ଆପଣଙ୍କୁ ଏଇଟା।
ଆଚ୍ଛା, ବନ୍ଧୁ ତାହେଲେ ଆପଣ ବି ଯୋଉ କଥା କହୁଛନ୍ତି। ଏଇ କଥାର ପ୍ରାୟ ସତ୍ୟସତା ଅଛି। କିନ୍ତୁ, ମୋର ଚିନ୍ତାଧାରା ବନ୍ଧୁ ଟିକେ ଅଲଗା ପ୍ରକାର। କାରଣ ସେ ଦିନର ଯୋଉ ଦୃଶ୍ୟ ଦେଖି ମୋ ମନରେ ଏକ ଅ-ଅଁ ମୋ ମନରେ ଏକ ଉଁ ଦୃଶ୍ୟ ଛାପ ଛାଡି ଯାଇଛି।
ଆଜ୍ଞା, ଆପଣଙ୍କୁ କଷ୍ଟ ମଧ୍ୟ ହୋଇଛି। ଆପଣଙ୍କୁ ମଧ୍ୟ ଖରାପ ନାଗିଛି ସେ ଦୃଶ୍ୟ ଦେଖିକି। ଆପଣ ମଧ୍ୟ ସେ ଦୃଶ୍ୟ ଦେଖିଲା ପରେ, ବହୁତ କିଛି ଭାବି ଦେଇଛନ୍ତି। ମୁଁ, ବୁଝିଲି ବନ୍ଧୁ ଆପଣଙ୍କ ଯୋଉ କଥା କହୁଛନ୍ତି, ସେଇଟା ସତ୍ୟତା। ସେଇଟା ଠିକ୍ ଆପଣଙ୍କ ଲାଗି। ହେଲେ ବନ୍ଧୁ ଆପଣ ବ୍ୟବସାୟ ଯଦି ପ୍ରତ୍ ଆପଣ ବ୍ୟବସାୟରେ ଯଦି ଆପଣଙ୍କ କିଛି ମାନେ ଆଇଡିଆ ନ ଖର୍ଚ୍ଚ କରିବେ। ତାହେଲେ ଆପଣଙ୍କୁ ହିଁ କ୍ଷତିର ସାମ୍ନା କରିବାକୁ ପଡିବ। ବୁଝିଲେ ବନ୍ଧୁ!
ଆଚ୍ଛା, ବନ୍ଧୁ ତଲ ତାହେଲେ ଆପଣଙ୍କର ହଁ ଉପଦେଶ ମତେ ବୁହୁତ୍ ମୋର ମନକୁ ଛୁଇଁଲା। କାରଣ କି ସେଥିପାଇଁ ତ ବନ୍ଧୁ ଉଁ ଖରାପ ସମୟ ପଡିଲେ ଏକ ବନ୍ଧୁ ଆଉ ଜଣଙ୍କ ବନ୍ଧୁକୁ ଏକ ଉପଦେଶ ମତ ପଚାରେ କାରଣ କ କାମ କରି ଯାଉଥିବା, କିଛି ଭୁଲ ନ ହେଇଯିବ
ବୁଝିଲି ବନ୍ଧୁ, ଆପଣଙ୍କୁ ମୋ ଶୁଣନ୍ତୁ ବନ୍ଧୁ ଏଭଳି ଉପଦେଶ ଆପଣଙ୍କୁ ମୁଁ ବହୁତ ଦେବି ବୁଝିଲେ। ଆପଣ ଯୋଉ ଭଳି ଉପଦେଶ ମାଗୁଛନ୍ତି। ମୁଁ ସବୁ ଉପଦେଶ ଦେଇ ବର୍ତ୍ତମାନ ବନ୍ଧୁ ମୁଁ ରଖୁଛି ଟିକେ। ଆମେ ପରେ ନିଶ୍ଚୟ କଥା ହବା, ଏଇ ବିଷୟ ରେ ବୁଝିଲେ ବନ୍ଧୁ।
ରହୁଛି ବନ୍ଧୁ।
ଆଜ୍ଞା ରୁହନ୍ତୁ।